ହ୍ୟାଲୋ
ହଁ
ହଁ କଣ କରୁଥିଲ?
ଏ ବସିଥିଲି ଆଉ
ଆଉ ବର୍ଷା ଛାଡ଼ି ଯାଇଛି ନା?
ନାସେଲି ହଉଥିଲା ଏବେ ଛାଡି ଯାଇଛି ଆଉ ତମେ କଣ କରୁଛ?
ହଁ ଆମର ବି ଛାଡି ଯାଇଛି ମୁଁ ବା ଏଇ ଛୁଆଙ୍କୁ ପଢ଼େଇକି ଆସିଲି।
ଆଉ ଖାଇସାରିଲଣି?
ଏଇ ଯୋଉ ନା ମୁଁ ଖାଇନି ଖାଇବି ଆଉ
ହୁଁ
ଆମର ତ ଟିକେ ଲେଟ୍ ଖାଇବା ଆଉ।
ଆମର ବି ସେ ଲେଟ୍ ଖାଇବା ଆମର ଖାଇକି ଶୋଉ ଶୋଉ ସାଢେ଼ ଦଶଟା ଏଗାରଟା ହେଇଯାଏ ରାତିରେ
ହଁ ମୁଁ ଶୋଇଲା ବେଳକୁ ଦଶଟା। ଦଶଟା ସତଥାପି ମୁଁ ଟିକେ ମୋବାଇଲ୍ ଟିକେ ଦେଖିକି ସାଢେ଼ ଦଶ
ହଁ ଦଶ ଟା ନୁହଁ। ମୋର ସେମିତି ରା ଗୋଟେ ହେଇଯାଏ ଶୋଇ ଶୋଇ ମୋବାଇଲ ଦେଖି ସବ ସବ ବାରଟା ଗୋଟେ ହେଇଯାଏ ନଅଟ ର ସ ହଁ
ହୁଁ। ହୁଁ ଯୋଉ ଏମ ଏଲ ଏ ଆଇଥିଲା ଖାଲି ବାଣ ଖାଲି ଫୁଟଉଛନ୍ତି କହିଲ କଉଛନ୍ତି।
ହଁ
ସରିନେଇ ତାଙ୍କର।
ହଁ ତାର ଗୋଟେ ମାନେ ଉ
ମଇ
ହଁ।
ଲୁ ବି କଣ ନେଇକି ଆସି
ହଁ
ମୁଁ ଯୋଉ କଣ କହିଲ ବାପୁ କୁ ବିଜୁଳି ମାଇଲାଣି।
ଆଉ ଘର
ସେ
କଣ କହିଲ?
କହିଲି ଆଉ ଘରେ ସମସ୍ତେ କଣ କରୁଛନ୍ତି? କଣ କର
ଘରେ ମାନେ ମୋ ଜେଜେ ତାର ବସିଛି ଦୋକାନ ଘରେ
ହୁଁ।
ଆଉ ଚା ଖାଇଗଲେ ଆଉ ମୋ ବାପା ବି ସେଇଠି ବସିଛନ୍ତି ଲୋକ ସବୁ ଆସି ବସିଛନ୍ତି ବର୍ଷା ହଉଛି ଆଉ କୁଆଡେ ଯିବେ ସବୁ ବସିକି ଗପ ମାରୁଛନ୍ତି ଆଉ
ହଁ।
ଆଉ କାଆଳ କ ସବୁ ଗାଁ ରେ କାହାର ପକୁଡି କାହାର କଣ ସବୁ ଛଣା ହଉଛି ଆଉ।
ବର୍ଷା ପାଗ ବର୍ଷା ପାଗ ନିହାତି ସେଇୟା ହଉଥିବ ତ ଆମର ଏ ଗୋଟେ ଛଣା ଛଣି ବାସ୍ନା ସବଳ।
ମତେ ବା ବାସିଲାଣି।
ବର୍ଷା ହେଇଛି ସେଇଥିପାଇଁ। ହୁଁ
ବର୍ଷାରେ ଛଣାଁ ଛଇଁ ଖାଇଲେ କିଛି ଦେହ ମାନେ ଗରମ ହେବନି କିନ୍ତୁ ଗରମ ଦିନେ ଏଇଠି ଖାଇବୁ ମାନେ
ଗ୍ୟାସ ବାହାରି ପଡିବ ଦିନ ଅଧେ ବର୍ଷା ଦିନେ ଖାଇଲ କିଛି କଥା ନାହିଁ ଖରାଦିନେ ପାଣି ପାଣି ନ ପିଇଲେ ଗ୍ୟାସ୍ ବାହାରି ପଡିବ।
ବର୍ଷା ଦିନେ ବି ଭଲ ଲାଗିବ ଜଳଖିଆ ଖାଇବାକୁ।
ହଁ ମାନେ ବର୍ଷାଟା ହଉଥିବ ତା ଟେଷ୍ଟ ପୁରା ଅଲଗା ପ୍ରକାର। ଜଳଖିଆ କଣ ପାକୁଡି ବ୍ରେଡଚପ ହବ।
ମତେ ଘରେ ବାସିଲାଣି ସମସ୍ତେ କହିକି କଣ କଲେଣି ଆଉ
ଯାଅ ଖାଇଦେଇକି ପଳେଇ ଆସିବ।
ନା କାଲି ମୋ ବୋଉ ବି ସେମିତି ହେଲା ପକୁଡି କରିଥିଲା। ନା ଯଉ ସରି ପକୁଡି ନୁହଁ ଯେ ପୁରୀ କରିଥିଲା। ପୁରୀ ତରକାରି ହୁଁ। ଓହ ଆକାଶ ଗଲେ କଣ ବିଜୁଳି ମାରୁଛି।
ହଁ ବିଜୁଳି ତ ମାରୁଛି ଆମର ଏପଟରେ ବି ବିଜୁଳି ମାରୁଛି। ବର୍ଷା ଟିକେ କମି ଯାଇଛି। ପୁଣି କାଲି ସକାଳୁ ଛେଚିବ କସିକି ବହେ କିଏ ଜାଣିଲା।
ସେଇପା କାଲି ଆମ ସାରଙ୍କ ରିଟାୟାରମେଣ୍ଟ କଣ ହବ କେଜାଣି ଆଜି। ସବୁ ଛୁଆ ଯାଇକି ବାଗଉଥିଲେ ସଫାସଫା। କରିକି ଆସିଲେ ତାଳି ବାଣ୍ଟୁଥିଲେ ଆଜି।
ହଁ।
ଆଉ ଯୋଉ ତମେ ଜା ମୁଁ ତମ ସହିତ କଥା ହେଲା। କବାଟ ଗୋଡଟା ବାଜିଗଲା ଯେ କାଟୁଚି ପୁରା ଆଙ୍ଗୁଳି।
ଆଉ ଦେଖିକି ଟିକେ ଆସିବ ନା ତତର ହଉଛ ସବୁବେଳେ ଆଉ।
ଛୋଟ ବେଳେ ସେମିତି ଗୋଟେ ରଡ଼ ମାନେ ଗୋଟେ ଆଙ୍ଗୁଡି ବାଜି ଯାଇଥିଲା ଯେ ଆଜି ପର୍ଯ୍ୟନ୍ତ ସେମିତି ମାନେ। ଫୁଲ ଦାଗ ସେ ଆଙ୍ଗୁଠିଟା ଦେଖାହାଉଉଛି କିନ୍ତୁ ଦରଜ ଫରଜ କିଛି ନାହିଁ।
ମୋର କଣ ହେଇଥିଲା ଶୁଣିବ ଶୁଣ ମୁଁ ବର୍ଷକର ହେଇଥିଲି ହେଲା। ମୋ ପିଇସା ଆସିଥିଲେ। ମୋ ପିଇସା ଆସିକି ବସିଛନ୍ତି। ଆମର ଘର ଯୋଉ ଦାଣ୍ଡ ଟା। ସେଟା ପଡିଥିଲା ଗୋଟେ ଗୋଟେ ଗେଟା ପଥର ହେଲା ମାନେ। କଣ ଢଳେଇ ହେଇ ନଥିଲା। ଯଦି ପଢିଥିଲା ମୁଁ ଯେତେବେଳେ ତାଙ୍କୁ ଦେଖିଦେଲେ ସେ ଚଷମା ନାଇଛନ୍ତି ନା। ମୁଁ ହାଉଳି ଖାଇନି ହାଉଳି। ଖାଇକି ତ ମୁଁ ମାନେ ମାମା କତିକି ଧୌଡିକି ଆସୁଥିଲି ପଡିଗଲି ତଳେ ଯଦି। ପଡିଗଲି ମୋର ଗୋଟେ ଗୋଡର ବୁଢା ଆଙ୍ଗୁଠି। ହେଲା ସେ ବୁଢା ଆଙ୍ଗୁଠିଟା ସେ। ମୋଡି ହେଇଗଲା ମକଚି ହେଇଗଲା। ତାପରେ ମୁଁ ଯୋଉ ମୋ ମାମା ହେରିକା ମୋତେ ତେଲ। ତେଲ ଫେଲ ମାରିଦେଲେ ଆଙ୍ଗୁଠିଟା ଖଣ୍ଡିଆ ହେଲାନି କିଛି ଜଣା ପଡ଼ିଲାନି ମୁଁ ଯେ। ଯେତେବେଳେ ମାନେ ଛୋଟରୁୁ ବଡ ହେଲି। ସେ ଆଙ୍ଗୁଠିଟା ଆସ୍ତେ ଆସ୍ତେ ବଢିବାର ଲାଗିଲା ଫୁଲିବାର ଲାଗିଲା। ଯେମିତି ଗୋଟେ ବିଣ୍ଡା ଟାଇପର ହେଲା। ଫୁଲିଲା। ତାପରେ ସେଠୁ ମୋର କେତେ ଯୋଉ ପଞ୍ଚମ କ୍ଳାସ ହେଇଥିଲା। ହେଇଥିଲା। ହ୍ନୁ ଜାରକା ଗଲି ମେଡିକାଲ। ମେଡିକାଲ ଗଲି ସେଠି ଦେଖେଇଲି ହେଠୁ ଡକ୍ଟର କହିଲା ସାତ। ସାତ ଦିନରେ ଥରେ ଗୋଟେ। ଗୋଟେ ଇଞ୍ଜେକ୍ସନ ସେଇ ଆଙ୍ଗୁଠରେ ନବ। ସେଇ ଆଙ୍ଗୁଠରେ ଟିକେ ଡେଟଲ ମାରିଦବ। ଇଞ୍ଜେକ୍ସନ ଦବ। ଇଞ୍ଜେକ୍ସନ ଦେଲା ହେଠୁ ମୁଁ ପାଁ। ଟା ଇଞ୍ଜେକ୍ସନ ନେଇଛି ତାପରେ ମୋର ଅସୁବିଧା ହେଲା ମୁଁ ଆଉ ଯାଇ ପାରିଲିନି। ଅସୁବିଧା ହେଲା ଯେହେତୁ ମୁଁ ଆଉ ଯାଇ ପାରିଲିନି ତ ତାପରେ ମୁଁ ଆଉ। ଛାଡିଦେଲି ମୁଁ ଆଉ ସେ ମନ ଦେଲିନି ତାପରେ ଯେତେବେଳେ ଅଷ୍ଟମରେ ପଢୁଥିଲି ହେଲା। ମୁଁ କେତେବେଳେ ଦଉଡା ଦଉଡି। କରେ ହେଲା ମୋ ଆଙ୍ଗୁଠିର ଗୋଟେ ହାଡ ଭାଙ୍ଗିକି ତଳୁକୁ ଖସି ଯାଇଛି। ହେଲା ଏମିତି ହେଇଚି ମୁଁ ସେଠୁ ଆଙ୍ଗୁଠି ଟା କଣ ବିଣ୍ଣ୍ଡା ଟାଇପ ର ହେଲା ଦରଜ ହେଲା ଜମା କମିଲାନି। ଗୋଡଟା ଗୋଟେ ବଙ୍କାଳିଆ ଟାଇପ୍ ର ଦେଖା ହେଲା ଏବେ ବି ଗୋଡ ସେମିତି ଆଙ୍ଗୁଠି ଫୁଲିକି ଅଛି। ଯୋଉ ତାପରେ ଗଲି ମେଡିକାଲରେ ସେ କୁଆଖିଆ ଗଲି ଦେଖେଇଲି ଡକ୍ଟର କୁ ସିଏ ଏକ୍ସରେ କଲା ଦେଖିଲା କି ଯୋଉ ଉଛି କଣ ତ ହାଡ ଭାଙ୍ଗି ଗଲା ହୋଉ ତେଲ ଫେଲ ମାରିକି ହାଡ ତାର ବତା ବୁତି ବାନ୍ଧିଲା ବତ୍ତା ବାଧିନି ଦେଢ ମାସେ। ଦେଢ ମାସ ବାନ୍ଧିଲି ଦେଢ ମାସ ବାନ୍ଧି ସାରିଲା ପରେ ତାପରେ ସେଠୁ ଗନି ଏ ମ୍ ସେ ଫଟୋ ଫଟ ଉଠେଇଲା ହାଡ ଟିକେ ଜଏଣ୍ଟ ହେଇଥିଲା। ତାପରେ ଦେ ସେ ଯ ଡରିଲି ମାନେ ମେଡିକାଲ ଯିବାକୁ ସବୁବେଳେ କାନ୍ଦି ଡରେ ସେଆକୁ ଆଉ ମୁଁ ମନ ଦେଲେନି ମୁଁ ଯେନ୍ତି କାନ୍ଦିଲି ଆଉ ଘରେ ନେଲେନି କହିଲେ ଯେ ତୋର କାନ୍ଦୁ ତୋର ନ ଭଲ ହୋଉ। ତାପରେ ହାଡ ଟିକେ ବି ମାନେ ଜଏଣ୍ଟ ହେଇ ଯାଇଥିଲା ହେଲା। ତାପରେ ଅଷ୍ଟମ ଗଲା ନବ ନବମ ଦଶମ ଦଶମ ନବମ ସରିଚି ଦଶମ ହବ ହେଲା। ହୁଁ ସେଇ ଟାଇମ୍ ରେ ଯୋଉ ମୋ ଗୋଡ ଯେତେବେଳେ ଶୋଇଥିଲି ଥରେ ବାପା ଦେଖିଦେଲେ ମୋ ଗୋଡ ଟା ପୁରା ମାନେ କଣ କହିଲ ସେଟା ତ ଯାହା ହାଡ ବାହହାରି ଥିଲା ପଦାକୁ ସେଟା ତ ମାନେ ଟିକେ ଜଏଣ୍ଟ ହେଇଗଲା ତାପରେ ଗୋଡ ଟା ଗୋଟେ ଭେଣ୍ଡି ଟାଇପ୍ ରହିଲା ମୋ ବାପା ହେନ୍ତି ହାତ ମାରଦେଇଚନ୍ତି ମୁଁ କାଟିଲା ମୁଁ କହିଲି ମୁଁ କହିଲି କଣ ଗୋଟେ କାମୁଡି ପକେଇଲା ମୋ ବାପା କହିଲେ କେହି ତ କାମୁନାହାନ୍ତି ମୁଁ ତ ଆଙ୍ଗୁଟା ଦେଖୁଥିନି ମୁଁ କହିଲି ମତେ କାଟୁଚି। ବାପା କହିଲେ ଆଙ୍ଗୁଠି ଟା ଏତେ ଜୋର ଦରଜ ଅଛି ଆଉ ତୁ ମତେ କହୁନୁ ମେଡିକାଲ ନେଇକି ଦେଖେଇବି ଏ ମାମା କହିଲା କହିଲା ଡରୁଚି ନାମ ମମୁ ସେମିତି। ତ ଜିନିଷ ଟା ହେଇଚି ତୁ ଦେଖଉନୁ କଣ ପାଇଁ ତାପରେ ଯୋଉ ହଉଚି କଣ ତ ହେଟୁ କଣ କଲି ନା ଯୋଉ ମେଡିକାଲ ଗଲି ଧର୍ମଶାଳା ଗଲି ଧର୍ମଶାଳା ଗଲି ସେଠି ଦେଖେଇଲି ସିଏ କହିଲା କହିଲା ଏଟା ଗୋଟେ ବିଣ୍ଡିଟିଏ ହେଲା ମାଗଣା ମାନେ ଇଏ ନା ସିଏ ଆଉ ଏତେ ମାନ ଭଲସେ ଦେଖିବେ କି ପ୍ରାଇଭେଟ୍ ରେ ଯେତେ କ୍ଲିନ୍ ରେ ଦେଖନ୍ତି ଗମେଣ୍ଟ ରେ ଦେଖିବେ କି ଗମେଣ୍ଟ ରେ ପାଞ୍ଚ ପଞ୍ଚ ମିନିଟ୍ ଭିତରେ ଦେଖିକି ସାରିଦେବେ ତାପରେ ସେଠୁ ଗଲି ହେଲା ଗଲି ଯେମିତି ଏ ଯୋଉ ସେ ଦେଖିଲେ ଦେଖିଲେ ଦେଖି ସାରିଲା ପରେ କହିଲେ କି ଏଇଟା ଗୋଟେ ବିଣ୍ଡି ଏଟା ଅପ୍ରେସନ୍ ହବ ହେଲା କହିଲେ ତାପରେ ଇଏ ହଉଚି କଣ ତ ସେଠୁ ବି କହିଲେ ବୁଧୁବାରେ ସେତେବେଳେ ମୋର ଏ ଏଗଜାମ୍ ଚାଲିଥିଲା ନା କଣ ନା ଏଗଜାମ୍ ସରି ଯାଇଥିଲା ତାପରେ ମୁଁ ମନା କଲି ବୁଧୂବାରେ କରିବା ପାଇଁ। ତା ପରେ ସିଏ କହିଲି ହଉ ଠିକ ଅଛି ତମେ ଆସ ଆର ବୁଧୁବାରକୁ ହେଲା। ତାପରେ ହେଠୁ ମୁଁ ଆର ବୁଧବାରେ ଗଲି ଗଲା ପରେ ସେଠୁ ମତେ ଗୋଟେ ଗୋଦ୍ରା ଇଞ୍ଜେସନ୍ ମୋ ଆଙ୍ଗୁଠି ରେ ଦେଇଦେଲେ ଦେଇ ସାରିଲା ପରେ ତାପରେ ମୁଁ ମୋର ମତେ କହିଲେ ସୋ ଏଇଠି ମୁଁ ଶୋଇଲି ବାପା ଗଲେ ଗୋଟେ ଛୋଟ ବ୍ଲେଡ଼ ଟେ କିଣିକି ଆଣିଲେ। ବ୍ଲେଡ ମାନେ ବ୍ଲେଡ଼ ନୁହଁ ସେଟା ଗୋଟେ ଯେମିତି କାଟନ୍ତି ଯେମିତି ଚମ କଟିବ ସେଇଭଳିଆ ଛୁରୀ ପୁରା। ଟାଇପ୍ ର ହେଲା ହେଟୁ ଡକ୍ଟର ହେଟୁ ଆଣିଲେ ଆଣିଲେ ଯେମିତି ମୁଁ ଶୋଇପଇଲି ତାପରେ ନିଦରେ ବି ନୁହଁ ସେ ଗୋଦରା ଇଞଜେସନ୍ ଦେଇଦେଲା ମୋ ଗୋଡରେ ଫାଷ୍ଟଟା ମୋ ତଳେ ଦେଲା ମୋ ଆଙ୍ଗୁୁଠି ତଳେ ଆଙ୍ଗୁଠି ଉପରେ ଦେଲା ସେ ଯୋଉ ହାଡ ଟା ବଢ଼ିଥିଲା ସେଟି ଦେଲା ଏମିତି ତିନି ଚାରି ପିଠି ଫୁଟେଇଲା ତା ପରେ ତାପରେ ମୁଁ ଶୋଇଲି ଶୋଇକି ସେ ଚମଟା କାଟିଲା। କଞ୍ଚା ମାଂସ ଟା କାଟିବ ବ୍ଲସ୍ ତ ପୁରା ନିହାତି ବାହାରିଇବ। ତାପରେ ବ୍ଲଡ୍ ଭାଆରିଲା। ତାର ପୋଛା ପୋଛି ଗଲା। ପୋଛା ପୋଛି କରିସାଇଲା ପରେ ସିଲେଇ ଗଲା ସିଲେଇ କଲା ଯେତବେଳେ ସୂତା ଟା ଏମିତି ଟାଣିଲା ମୁଁ ଜାଣିପାଇଲି। ମାନେ ମୁଁ ଜାଣି ପାରୁଚି କିନ୍ତୁ ମତେ କଷ୍ ଟ ହଉନି କାରଣ ଜାଗା ଟା ଗୋଦରା ହେଇଯାଇଚି ନା ତାହାପରେ ଯେମିତି ବାନ୍ଧି ସାଇଲା ଆମ ଗାଡିରେ ଯାଇଥିଲୁ ପୁଣି ଗାଡି ରେ ବସିଲି ବାଇକ୍ ରେ ବାପା ମାମା ମୁଁ ତାପରେ ମୁଁ ଯୋଉ ଜାଗାରେ ଛିଡା ହେଇ ପଡ଼ୁଚି ଗୋଡଟାକୁ ପ୍ରେସର୍ ପସୁଚି ନା ପ୍ରେସର୍ ପଡିଲା ବେଳକୁ ରକ୍ତ ଗୁରା ବାହାରୁଚି ସେ ବ୍ୟାଣ୍ଡେଜ୍ କପଡା ଗୁରା ବ୍ଲଡ଼ ହେଇଗଲା ତାପରେ ଧର ଆଜି ଅପରେସନ କରିଛି ନା ଦି ଦିନି ପରେ ନା ତିନି ଦିନି ପରେ କହିଲା ଫିଟିଇଆ ପାଇଁ। ପୁଣି ଗଲି ଡ୍ରେସିଂ କରିଆ ପାଇଁ। ଡ୍ରେସିଂ କଲେ ଖୋଲି ଦବ ସେ ଡେଟଲ୍ ପାଣିରେ ଧୋଇବୁ ପୁରା ଜୀବନ ଛାଡି ତୁ ସାଙ୍ଗେ ସାଙ୍ଗେ ଗୋଟେ କଞ୍ଚା ଘା ଟା ଉଁ ମାନେ କାଟିଚି ନା ସିଏ ପୁରା ଉମ୍ ଔଷଧ ଫୋଷଧ ମାରିକି ତା ଭିତେରେ ସିଲେଇ ଫିଲେଇ କରିଚି ନା ବାନ୍ଧିକି ପଟି ବାନ୍ଧିଛି ସେଟା ଖୋଲିହଉନି ଭାରିଜୋରରେ କଷ୍ଟ ହେଲା ତାପରେ ସେ କେତ୍ କେତେ ପୋଛାପୋଛି କଲା ପରେ ତାପରେ କେତେ ଡ୍ରେସିଂ ଫ୍ରେସିଂ କଲା ପରେ ମଲମ ଫଲମ୍ ନା ଟିକେ ଶୁ ଏବେ ବି ମୋ ଆଙ୍ଗୁଟିଟା ସେମତି ଅଛି। ଟିକେ ଟିକେ ବେଳେ ବଳେ ଦରଜ ହୁଏ ମୁଁ ଆଉ ଏତେ ଇଏ ମନ ଦିଏ ନା ସେ ଆଙ୍ଗୁଠି ଏଇଭଳିଆ ପରିସ୍ଥିତି ଆଉ ଏଇ ଗୋଡ ଏମତି ଛୋଟ ବେଳୁ ଏଇଭଳିଆ ପରିସ୍ଥିତି ସେ ଆଙ୍ଗୁଟ୍ ଟା ପୁରା ଏମତି ଆଉ।
ହୁଁ ମୋ ବା ଗୋଟେ ହେଲା। ଆଙ୍ଗୁଟି ମୋ ମାମୁଁ ଘରେ ମାନେ ଖାଲି ଇଟା ଝୁଣ୍ଟି ପଡିଥିଲି ସେ ଆଙ୍ଗୁଟିଟା ଖାଲି ଏମତି ଟିକେ ଜାକ୍ କି ଦବୁ ମାନେ ହାଡ଼ ଯେମତି ବୁଲିଯାଏନି ନା
ହଁ ଉଁ ହୁଁ ମୁଁ କମ୍ପ୍ୟୁଟର ଗଲେ ମୁଁ ତମକୁ ଦେଖ୍ ଦେଖିବ ଗୋଡ ଆଙ୍ଗୁଟିଟା ପୁରା ଫୁଲିକି ପୁରା ଯିଏ କହିବ କି ଏଠି ଗୋଟେ ହାଡ଼ ବାହାରିଚି।
ହୁଁ ଯୋଉ ହଁ ମୋ ସାଙ୍ଗର ବି ସେମତି ଗୋଟେ ବିଣ୍ଡି ହେଇଥିଲା ନା ଟାଇମ୍ ରେ କଟା ହେଇ ଗୋଟେ ମୁଣ୍ଡା ଟାଇପ୍ ର ମାଂସ ପିଣ୍ଡୁଳା ଭଳିଆ କରିକି ଅପରେସନ୍ କରାହେଲା। ତାର ବି ଦେଖିଲି ମାନେ ମୋ ମୁଣ୍ଡ ଖରାପ୍ ହେଇଗଲା ଏମନି ଦେଖିକି।
ମାନେ ମୋର କଣ କହିଲ ମୋର ମାନେ ସେଟା ବିଣ୍ଡି ଫିଣ୍ଡି ନୁହଁ ମୋର ମାନେ ସେଟା କଣ ମୁଁ ସେଇଟା ଯୋଉ ବ ତା ପକେଇକି ବାନ୍ଧିଥିଲା ସେଇଟା ଜାକି ହେଇ ହେଇ ହେଇ ହେଇ ହେଇ ହେଇକିନା ସେଇଟା ଗୋଟେ ବିଣ୍ଡି ଟ୍ରାଇପ୍ ରେ ଦେଲେ କିନ୍ତୁ ସେ ତା କଣ ମୋର ଯୋଉଟା ମାନ୍ ଡକ୍ଟର କାଟିଲେ ସେଟା ଗୋଟେ ଚମଡା ବାହାରିଲା ମାଂସ ଫାଂସ ବିଣ୍ଡି ବିଣ୍ଡି ବିଣ୍ଡି ଯାହାର ହେଇଥିବ ପୁରା ବିଣ୍ଡା ଭଳିଆ ପୁରା ଏତେ ହେଲା ମୋର ବି ଏତେ ବିଣ୍ଡି ହେଇନଥିଲା ମୋର ଖାଲି ବିଣ୍ଡି କହକି କନ୍ ସେ କାଟିଦେଲା କାଳେ କାଟି ମାନେ ସେଟା ବିଣ୍ଡି ମାନେ ସେଇଟା କାଟିଦେଲେ ଗୋଡଟା କାଳେ ଇଏ ହବ?
ହୁଁ ମୋ ଜେଜେ କିନ୍ତୁ ଆଙ୍ଗୁଡି କଟା ହେଇଥିଲା ସେଟା ହେଲା ଏ ଯୋଉ ଅଁ କଟା ହେଇଥିଲା ମାନେ ଗାଡ ହେଇଥିଲା ସେ ଜାଗା ଟା ପୁରା କଟା ଶିର ଇଏ କରି କେତେ ଇଏ କରି କଟା ହେଇକି ପୁରା ବାହାର କରା ହେଲା ନା ପୁରା ଯେମିତି ତା ପ୍ରଭାବ ପଡିବନି ତା ଉପରେ ହେଲା ସେମତି କଟା ହେଇ ଗାଡ ହୋଇଥିଲା ମୁଁ ଏ ଯୋଉ ଔଷଧ ଦେଶୀ ମାନେ ତାକୁ ଘଷିକି ପୁରା ଧୋଇବେ। ମାନେ ଡକ୍ଟର ଡକ୍ଟର କହିଲେ ଯେତିକି ଘଷିକି ଧୋଇବେ ଯଦି ସେ ଜାଗା ଟା ଦେଖିବ ଧଳା ମାନେ ନାଲି ଦେଖାଯିବ ତାହେଲେ ଭଲ ମାନେ ସେ ଜାଗା ଟା ଶୁଖିବ ଆଉ ଯଦି ଧଳା ଦେଖାହେଲା ତାହାଲ୍ ପୁଣି ସେଟୁ ଖାଇ ଖାଇକା ଯିବ ହେଲା। ତାପରେ ଘଷିକି ହେଇଡା ଧୁଅନ୍ତି। ମୋ ଜେଜେ ଜମାରୁୁ କାଟିନି ମୁଁ ତାଙ୍କ ଗୋଟେ ଏମିତି ଗୋଧୋରା ଟାଇପ୍ ର ଜମା କିଛି ବି ତାଙ୍କୁ ଜଣା ପଡେନି କଷ୍ଟ। ହେଲା। ପୁରା ଏମିତି କଟା ହେଇଥିଲା ଯେ ଗୋଟେ କିଛି ବି ଜଣା ପଡନି। ଏଇ କଦାବି ବ୍ୟାନ୍ ବ୍ୟାଣ୍ଡେଜ୍ କରା ହେଇକି ଡେଲି ଡେସ୍ ଦିନେ ଛଡା ଦିନେ ଯିବେ ଡେସିଙ୍ଗ୍ କରିକି ଆସିବେ।
ହୁଁ।
ବାହାରେ ମାନେ କଣ କଇଲ ବାହାରେ କୋଉଠି ପରିସ୍ରା ବସିବେନି ପରିସ୍ରା ଇନଫେକ୍ସନ୍ ହେଇଯାଇଥିଲା ତାଙ୍କର। ବାହାରେ କୋଉଠି ପରିସ୍ରା କୋଉଠି ଗୋବର ଫୋବର ବି ମାଡିବେନି ତାଙ୍କର ସବୁ ଚପଲ ସବୁ ଡକ୍ଟର ଚପଲ ଆଣିଥିଲେ ଘରେ ମାଡନ୍ତି। ଆଉ ହେଲା ଘରେ ମାନେ ଡବା ରଖନ୍ତି ଡବାରେ ହେଲା ପରିସ୍ରା କରିକି କି ଫୁଣି ନେଇ ପଦାରେ ଫୋପାଡନ୍ତି। ଏମିତି, ଆଉ ପ୍ୟାନ୍ ହେଲା କିଣି ଆଣିଥିଲୁ। ପ୍ୟାନ୍ ରେ ସବୁ ମାନେ ଲାଟିନ୍ କରନ୍ତି ଆଉ ନେଇକି ଆମର ଫୋପାଡ଼ନ୍ତି। କାଇନା ସେ ଯିବେନି ନା ପଦାକୁ ସେଇ ପାଇଁ। ମାନେ ଇଫେକ୍ସନ୍ ହେଇଯାଉଚି ନା ଆଜିକାଲି ତାଙ୍କପ୍ ପୁଣି ଇଫେକ୍ସନ୍ ବଡିପୁରା ଟିକେ ଟିକେ ରେ ଇଫେକ୍ସନ୍ ହେଇଯିବ।
ଆଛା।
କର ମାନେ ସିଏ ମାନେ ମୋ ଜେଜେ ଯାଇଚନ୍ତି ଅଫ୍ ଅପ୍ରେସନ୍ ହବାକୁ ସିଏ ଆସିଲେ ମୋ ବଡ ଜେଜେ ଫୁଣି ଗଲେ ଅପ୍ରେସନ୍ ହବାକୁ। ତାଙ୍କର ସେଇ ଗୋଡ। ହୁଁ। ସେମାନେ ଯାଇଥିଲେ ତୀର୍ଥ କରିଆକୁ ଯୋଉ ରାମ ମନ୍ଦିର ବୁଲିଆକୁ।
ହଁ ଅଯୋଧ୍ୟା ହଁ ହଁ।
ଯାଇଥିଲେ। ସେଇଆକୁ ସିଏ ଯାଇଚି ତ ଆଉ ବୁଲିକି ଆସିଲୁ ତାପର ତ ତାଙ୍କ ଦେହ ସବୁବେଳେ ଖରାପ୍ ହଉଚି ଆଉ। ଜଡ ହେଲା ଆସିଲି ଜର ହେଲା ଇଏ ଗ୍ୟାସ୍ ହେଲା ତାପରେ ତାଙ୍କର କିଛ୍